ହାଲୋ ହଁ ହଁ ମାଛ କୁହ ମାଛ ତରକାରୀ।
କଣ ମାଛ ତରକାରୀ?
ମାଛ ତରକାରୀ କହିଲି ବା।
ତମେ କୁହ ତମେ କୁହ ମାଛ ତରକାରୀ ତମେ କୁହ?
ଫାଷ୍ଟ କଣ କରିବା ବଜାରୁୁ ଯିବ ଗୋଟେ ଗାଡି ଥିବ ଯଦି ଗାଡିରେ ଯିବ ନହେଲେ ସାଇକେଲରେ ଯିବ। କଣ ଅଛି ତମ କତିରେ?
ଆମ ହାତରେ ଗାଡି ଅଛି।
ଗାଡି ଫାଷ୍ଟ ଷ୍ଟାର୍ଟ କରିବ।
ହଁ।
ତାପରେ ଏକ୍ସିଲେଟର ମୋଡ଼ିବ।
ହଁ।
ତାପରେ ରାସ୍ତାରେ ଗଡେଇବ ହଁ।
ଆରେ ଆରେ ରୁହ ଗିଅର ପକେଇ ବୁନୁ ବୋଧେ ନା କଣ ତମର ଭାବିଛ ସ୍କୁଟି ଆଉ ହଁ
ଗିଅର ଯଦି ପକେଇବ ଯଦି ପକେଇବ ନ ପକେଇବ ଯଦି ଚଳିବ ଆଉ
ଆଲୋ ବାପାମା ଗାଡି ନା କଣ ବା ଯୋଉ ଏରୋପ୍ଲେନ ଗିଅର ପକେଇବୁନୁ।
ତୋ ମନ ଇଚ୍ଛା ଯଦି ପକେଇଲ ତ ଭଲ ନହେଲେ ନାଇଁ ଚଳିବ ଆଉ
ହଁ କୁହ?
ତଥାପି ବି ଚାଲିବ ହେଲା ତାପରେ ଗାଡି ରାଗି ଗଡେଇବ। ହେଲା ତାପରେ ରାସ୍ତା ଟିକେ ଭଙ୍କା ଫଙ୍କା ଥିବ ଟିକେ ଯିବ।
ହୁଁ।
ତା ବଜାରରେ ଉଠିଲ ମାଛ ଦୋକାନୀରେ ବ ମ ଠିଆ ହବ। ଆଉ ତାକୁ କହିବ ରୋହି ମାଛ ଭାକୁର ମାଛ ଚିଙ୍ଗୁଡି
ହୁଁ ହୁଁ। ମୁଁ ନେବି ରୋହି ମାଛ।
ରୋହି କହିବା ରହିବ କେଜି କେତେ ସେ ଝିନ୍ଦା ନବ ନା ମରଣ ନବ?
ତ ମୁଁ ଜିନ୍ଦା ନେବି।
ଜିନ୍ଦାର ରେଟ ବେଶୀ ଶହେ ଷାଠିଏ ଅସି।
ହଁ ମୁଁ ଦେଇପାରିବି।
ହଉ ଦେଲ କିଲେ ଆଣିବନା ଦି କିଲ ଆଣିବନା ପାଞ୍ଚ ଜଣ ଦଶ କେଜି?
ଭାଇ ଦଶ କେଜି।
ହ
ମୁଁ ଦୋକାନରେ ସେଇଠି ଛିଡା ହେବି ମୁଁ କହିବି ଭାଇ ରଖ ତମ ମାଛ ଆଉ ମୁଁ ପଇସା ଦେବିନି ମୁଁ ଯାଉଛି ସେଠୁ ଗାଡ଼ି ଷ୍ଟାର୍ଟ ମାରିବି। ଗିଅର ପକେଇବି ଘରକୁ ଆସିବି।
ତମ କେତେ କେଜି ନବ ମାଛ ସେଇ କଥା କହୁନା?
ଆ ମିନିମମ୍ ତ ଦି ଦି କେଜି।
ହଉ ଦିକେଜି ଶହେଅଶୀ ଶହେଅଶୀ କେତେ ହେଲା? ଶହେ ଶହେ ଦୁଇଶହ ଶହେ ସାତ ଆଠେ ଆଠେ ଷୋହଳ ଆ ଦୁଇଶହ ଷୋହଳ ତିନିଶହ ତିନିଶହ ଷାଠିଏ। ତିନିଶହ ଷାଠିଏ ଟଙ୍କା ତମେ ଦେଲ ତମେ ମାନେ କୋଉଠି ଫୋନ ପେ କରିବ ନା କ୍ୟାସ ରଖିଚ ପର୍ସ ରେ?
ନା ନା ମୋର ବାକିରେ ଆଣି
ହଉ ଏ ନା ମାନେ ସୁଦ୍ଧ ହିସା ରହିଯିବ ହେଲା।
ହଁ ସୁଦ୍ଧ।
ହଁ ତାପରେ ନେଇ ଆସିଲ ଘରକୁ ତାପରେ କଣ ଉଁ ଗାଡି ଷ୍ଟାର୍ଟ କଲ ଯୋଉ ଭଳିଆ ସେଇଭଳିଆ ପଲେଇ ଆଇଲ? ଘରେ ଗେଟ ଖୋଲିଲ କିଚେନକୁ ଆସିଲ। ତାପରେ କଣ କରିବ ମାଛକୁ ଗୋଟେ ଜାଗାରେ ଢାଳିବ।
ହଁ ହଁ।
ହେଲା।
ହଁ।
ତାପରେ ଧୋଇଦବ। ଧୋଇକି କଣ କରିବ। କଣ ଗୋଟେ କରିବା ଆଉ ହଁ ଚୁଲି ନା ଗ୍ୟାସେ?
ଏ ବାବା ଭାଇ ଆମର ଚୁଲି ଛାଡ
ଆଗ ଯାଇଁ କାଠ ଆଣିବ ତା ପରେ କାଠ ଚୁଲି ମୁହଁରେ ଦବ ତାପରେ ବ ନ କହିଲ କିରୋସିନ ତେଲ ପକେଇକି ତାପରେ ନିଆଁ ନଗେଇବ।
ହଁ ହେଇ ରୁହ ରୁହ ଗୋଟେ ମିନ୍ ମାନେ ରୁହ ରୁହ ଟିକେ ଗୋଟେ ମିନିଟ ଗୋଟେ ମିନିଟ। ହ୍ୟାଲୋ।
ହଁ କୁହ।
ତମକୁ ଚୁଲି ଲଗେଇ ଆସେନା ବିନା କିିରସିନିରେ?
ହଁ।
ବିନା କିରୋସିନି ତମେ ଚୁଲି ଲଗେଇଦବ?
ହଁ ଏ ଯୋଉ ଏ ଯୋଉ କଣ ଟା କହନି ଏ ଯୋଉ ଏ ଯୋଉ ଏ ଯୋଉ କଁ କୁରକୁରୀ ଜରିରେ ଲଗେଇଦେବି ବା।
ଇସ୍ ଏ ଏଇଟା ଗୋଟେ ବାହାଦୁରି କାମ କରିଦଉଚ ଆଉ ନା?
ଆଉ।
ନା କୁର୍କୁରି ଜରି।
ହଁ ନଗେଇଦବ ନାଗିଗଲା ତାପରେ ଲଙ୍କା ଗୁଣ୍ଡ ହଳଦୀ ଗୁନ୍ ଣ୍ଡ ଆଉ ଟିକେ ଜିରା ଗୁଣ୍ଡ ଟିକେ ନାକୁ ତାପରେ ପକେଇ ଦେଇକି କି ତା ପରେ ଲୁଣ ପକେଇ ଦେଇକି ତାକୁ ନାଇ ମେଲଟ କରିକି ରଖିଦବ ଟିକେ ସମୟ ପାଇଁ। ତାପରେ ଆ ଗୋଟେ ଫ୍ରାଏ ପ୍ୟାନ ରେ ତେଲ ପକେଇବା ତାପରେ ଆକୁ ମାଛ ପକେଇକି ଟିକେ କଣ କରିବ? ଟିକେ ସେଥିରେ ଟିକେ ଲେ ନ ଏ ଲେମ୍ବୁ ଟିକେ ପକେଇ ଦେଲେ ଆଉ ଟିକେ ଭଲ ହବ ଟିକେ ନାକୁ।
ହୁଁ ହୁଁ ହୁଁ।
ତାକୁ ଫ୍ରାଏ କରିକି ଭାହାର କରିଦବ ତାପରେ ତରକାରୀ ଫକାରି ପାଇଁ ଭେସ୍ ଭେସୁଙ୍ଗି ପତ୍ର କଡି ଭେସୁଙ୍ଗୀ ପତ୍ର ଆଉ ଯୋଉ ଫୁଟଣ ଆଣିବ ଆଉ ସବୁ ମସଲା ନେଇକି ଆସିବ। କଢେଇରେ ତେଲ ପକେଇବା ତାପରେ ପିଆଜ ପକେଇବ। ଫୁଟଣ ଆଉ କଣ? ଭେସୁଙ୍ଗି ପତ୍ର ପକେଇବ। ତାପରେ ମସଲା ଯ ତା ପେଷ୍ଟ କରିଥିବ ତାକୁ ପକେଇବା ତାପରେ ଏଟା ଏ ହେଲା ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ସବୁ ପକେଇକି ଭାଜିବ। ତା ପରେ ହେଇଗଲା ଆଉ। ଭାଜିି ଦେଇକି ଟିକେ ଆଳୁ ପକେଇବ ଆଳୁ ଟିକେ ସିଝୀ ଗଲେ ଟିକେ ପାଣି ଦବା ପାଣି ଦେଲେ ଟିକେ ଆଳୁସିଝୀ ଗଲେ ମାଛ ପକ ଇବ ଟିକେ ଖଟା ପକେଇବ।
ହୁଁ। ଏତିକି
ଏ ଗଲା
ଆଉ ଯିଏ ବି ଖାଇବ ସେ କଣ ଖାଲି ବାଛ ଖାଇବ କି?
ତାପଇ ତମକୁ ସମମେ କିଛି ଇଏ କରିଅ ନା ମୁ କଣ କରିବି ଯେ।
କଣ ଆଉ ତମ କଣ ଖାଲି ମାଛ ରାନ୍ଧିକି ଦବ ନା କ ଆଉ ଲୁକୁ ଲୁ ଲୋକମାନେ ତୀୟ ଦଶ, ପନ୍ଦର ଜଣ ତମେ ଖାଇ ଦି ମାନେ ମା ମାଛ ଖାଲି ରାନ୍ଧିକିଦବ।
ତମେ ମତେ ମାଛର ରେସିପି ପଚାରିଲ ମୁଁ ମାଛ କହିଦେଲିି ମୁଁ ମତି କଣ ଜ ଆଉ କଣ ଖାଇ
ନା ନା ନା ନା ରୋ ରୋ ରୋ ଗୋଟେ ମିନଟ ଧରନିଅ କିଏ ଆସିଛନ୍ତି ଘର ରକୁ ମାନେ କୁଣିଆ ଆସିଛନ୍ତି ମାନେ ଖାଇବାକୁ ଦବ ତମେ ଖାଲି ମାଛ ଦବ ତାଙ୍କୁ। ତମ ହେଇଗଲା ନେଇକି ହଁ ଭାତ ଦବ।
ଆଉ ଧବା ତ ଦବିନି ଆଉ କନ୍ ଦେବି।
ଖାଲି ମାଛ, ଭାତ।
କ ଗୋଟେ ପାମ୍ପଡ କରିଦିଅ ଗୋଟେ ସଲାଦ କରିଦିଅ ହେଇଗଲା।
ପାମ୍ପଡ ଗୋଟେ ହବ, ସାଲାଡ ଗୋଟେ ହବ, ଡାଲି ଗୋଟେ ହବ ବ ପନିର ଗୋଟେ ହବ।
ହବ ନିଶ୍ଚିତ ହବ ଆଉ କଣ ହବ? ହ ଆଉ କଣ ହବ କହିବୁ ନା?
ହ୍ୟାଲୋ।
ହଁ ଆଉ କହୁନା ଆଉ କଣ ହବ?
ହେଟି ଦେଖିଲ ଉଁ ତମ ମୋବାଇଲ ର ଡିସପ୍ଲେ ଉପରକୁ ଦେଖିଲ।
ହଁ ହଁ ହଉ ହଉ କର କଲ କାଟିଦିଅ।